ହଁ କୁହନ୍ତୁ।
ଆଉ ଏବେ କଣ କରୁଥିଲ କଥା ହେବା ପାଇଁ ଫାଙ୍କା ଅଛି ନା ନାଇଁ?
ହଁ ହଁ ଏବେ ଫାଙ୍କା ଅଛି କିଛି କାମ ନାହିଁ କୁହନ୍ତୁ।
ଆଚ୍ଛା ତ ମୁଁ କହୁଥିଲି ତମର ଖାଇବା ପାଇଁ ସବୁ କଣ ପସନ୍ଦ?
ଏ ଏମିତି ତ ସବୁ ଖାଇବା ହିଁ ପସନ୍ଦ କିନ୍ତୁ ମତେ ଆଉ ଆମିଷ ନିରାମିଷ ଭିତରେ ଯଦି ପଚାରିବେ ମୁଁ କବି ନିରାମି ଷ ଖାଇବାଟା ବେଶୀ ଭଲ୍ ଲାଗେ କାରଣ ଆମିଷ ଖାଉଛି କିନ୍ତୁ ଆମେ ନିରାମିଷ ଖାଇବା ଟା ଟିକେ ବେଶ ଖସିିବଲଲା ବି ଯେମିତି ଆ ନିରାମିଷରେ ଆମର ଛତୁ ବେଶର, ତ ସେଇଟା ଭଲ ଲାଗେ ତ ଛତୁ ବେଶର ତ ଜାଣିଥିବେ ବହୁତ୍, ବହୁତ୍ ପ୍ରକାରର ମାନେ ବହୁତ୍ ପ୍ରକାର ପ୍ରଣାଳୀରେ ତିଆରି କରାଯାଏ, କିନ୍ତୁ ମୋତେ ନର୍ମାଲ ମାନେ ଯେମିତି ସାଧାରେ ତିଆରି କରାଯାଏ ପୁରା ସିମ୍ ପୁଲରେ ସେମିତି ଭଲ ଲାଗେ ଯେମିତି ଆମେ ଛତୁୁର ଫାଷ୍ଟ୍ ରେ, ହଳଦି ପାନୀରେ ପକେଇ ଧୋଇ ଦେବା, ଧୋଇକି ତାକୁ ଚିପୁଡି ଦେଇକି ଆମେ ତେଲରେ ତାକୁ ଭାଜିବା ଆଉ ଭାଜି, ସାରିଲା ପରେ ଦେଖିବେ ଆସ୍ତେ-ଆସ୍ତେ ଯେ ପାଣିଟା ମାନେ ଶୁଖି-ଶୁଖି ଯିବ ଯେତେବେଳେ ପାଣି ଛ ତୁରୁ ବାହାରିକି ଟୋଟାଲି ଛତୁ ଟା ଶୁଖିଲା ହେଇଯିବ, ତାପରେ ଆମେ ତାକୁ କାଢି଼ ଦେଇକି ବେଶ ମସଲା ଦେବା ମାନେ, ଗୋଟା ମସଲା ଯେମିତି ଡାଲଚି, ଆଉ ତା ସହିତ ଜିରା, ତେଜପତା ସବୁ ପକେଇକି ତାପରେ ପିଆଜ ପ କେଇକି ଟମାଟୋ ପକାଇକି ଟିକେ ଅଦା ରସୁଣର ବ୍ୟାଟର୍ ଦେଇକି, ଭଲସେ କଷି ଦେଇକି ତାପରେ ଛତୁକୁ ପରିଦେବା ଯେହେତୁ ବେସର ତାପରେ, ତମେ ସୋରିଷ ମସଲା ବି ତାପରେ ଦେଇ ପାଣି ଦେଇକି ଅଦା ଲସୁଣ ପକେଇଦବା, ତାପରେ ଯଦି ଆମେ କାଢି଼ଲା ବେଳେ ଟିକେ ବଟଲକୁ, ସେଇଟା ତ ଆହୁରି ବଢିଆ ଲାଗିବ ଆଉ ଆପଣଙ୍କୁ ଆମିଷା ନିରାମିଷା ଭିତରୁ କୋଉଟା ବିସ୍ ସି ଭଲ ଲାଗେ କଣ-କଣ ଖାଆନ୍ତି!
ମୁଁ ତ ଆପଣଙ୍କର ପୁରା ବିପରୀତ ମୋତେ ଆମିଷ ଖାଇବା ବହୁତ୍ ପସନ୍ଦ, ଯେହେତୁ ମୋ ପାରାଦୀପରେ ରହୁଛି ତ ଏଠି ତ ସ ସବୁବେଳେ ମାଛ, ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ପ୍ରତିଦିନ, ତ ମୋତେ ଆମିଷ ଖାଇବା ହି ପିଲାବେଳୁ ଯେହେତୁ ମୁଁ ଆମିଷ ଖାଇଛି ଏଠି ରହି ତ ହୁଁ, ମୋର ଖାଇବା ଆମିଷ ବହୁତ୍ ପସନ୍ଦ ଏଠି, ତ ମୋତେ ଖାସ୍ କରି ରୋହି ମାଛ ତରକାରୀ ବହୁତ୍ ଭଲ ଲାଗେ, ତ ଯେବେବି ଆମ ଘରେ ଆମିଷ ହଁ ରୋଷେଇ ହୁଏ ତ ମୁଁ ହିଁ ବନାଏ, କାହିଁକି ନା ଯେହେତୁ ମୋର ଆମିଷ ପ୍ରିୟ ତ ମତେ ନିଜ ହାତ ରୋଷେଇ ହିଁ ପସନ୍ଦ ତ ମୁଁ ସେ, ତେବେ ନିଜେ ଆଏ ବନାଏ, ତ ଆମର ମୋ ରୋହି ମାଛକୁ ମୁଁ ପ୍ରଥମେ, ଆ କଣ କରିକି ସେ ମାଛ ପିସ୍ ଗୁଡ଼ିକୁ, ଭଲ ଭାବରେ ଧୋଇ ତାକୁ ଲୁଣ ହଳଦୀରେ, ଗୋଳେଇକି ରଖିଦିଏ କିଛି ସମୟ ତାପରେ ତାକୁ, ହୁଁ ଭାଜେ ହୁଁ କଡ଼େଇରେ ତେଲ ଗରମ କରି, ଭଲ ଭାବରେ ତାକୁ ଭାଜି ନିିଏ ତାପରେ ସେହି ତେଲରେ ପିଆଜ ରସୁଣ, ଅଦା ଏବଂ ଟମାଟୋ, ସବୁ ହଁ ଭଲ ଭାବରେ, ହଁ କଷି ଦିଏ ସେଥିରେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ ଯାହା ମସଲା ସବୁ ଦିଏ, ମସଲା ପକେଇ ମତେ ଏତେ ତେଲ ମସଲା ଖାଇବା ପାଇଁ ପସନ୍ଦ ନୁହଁ ତ, ମତେ ଯେ ଆଁ ଉଁ ରି, ଅ ଘରେ ମାଛ ତରକାରୀ କରନ୍ତି ମତେ ସେମିତି ଭଲ ଲାଗେ, ତ ମୁଁ ସେଇଥିପାଇଁ ବେଶୀ ତେଲ ମସଲା ଦିଏ ନାହିଁ, ଆଉ କମ୍ ତେଲ ମସଲାରେ ଭଲ ଭାବରେ ବନେଇଦିଏ, ତ ତାକୁ ପାଞ୍ଚ ଦଶ ମିନିଟ ଫୁଟି ଗଲା ପରେ, ଆ ତାପରେ କିଛି ଗରମ ମସଲା ପକେଇାଇ ରଖିଦିଏ ମୋତେ, ମୁଁ ମାଛ ତରକାରୀ ଓ ଗରମ ଭାତ ଖାଇବାକୁ ବହୁତ୍ ଭଲ ଲାଗେ, ଆମର ଏଠି ବାର ହେଲା ମାନେ ମାଛ ଚିଙ୍ଗୁଡ଼ି, କଙ୍କଡ଼ା ସବୁବେଳେ ଆସେ। ତ ଏଠି ଆମର ସବୁବେଳେ ତ ମିଳେ। ତ ମୁଁ ସୋମବାର ଆଉ ଶନିବାର ଛାଡିଦେଲେ ପ୍ରତିଦିନ ମୁଁ ଆଇ କଖାଏ ତିନି ଟାଇମ୍ ପଖାଳ ଭାତରେ ମାଛ ଅଁ -ଅ- ତ ଗାଧୁଆ ବେଳେଏ-ଏ-ଏ ବି ମାଛ ଚିଙ୍ଗୁଡ଼ି ଯାହାବି ହେଲା ମୋତେ ଚିଙ୍ଗୁଡ଼ି ଏତେ ପସନ୍ଦ ନୁହଁ। ମୁଁ ଚିଙ୍ଗୁଡ଼ି ଖାଏନି, କଙ୍କଡ଼ା ବି ଖାଇନି ହେଲେ ମୋତେ ମାଛ ବୋହୁତ୍ ପସନ୍ଦ। ତମର। ଆଉ ନିରାମିଷ ବି ମୁଁ ଖାଏ ନିରା ଷରେ ମତେ ଅଛି ମତେ ଭଲ ଲାଗେ ନା ପ୍ରାଏ। ନିରାମିଷ ହେଲେ ମୁଁ ବେଶୀ କିଛି ଖାଇପାରେ ନା। ତ ଆଉ ଆପଣଙ୍କୁ ରୋଷେଇ ଆସିଛି।
ହଁ ମତେ ତ ରୋଷେଇ ଆସେ। ସେ ଏମିତି ନୁହେଁ କି ପୁରା ଭଲ୍ ସେ ଆସିଛି କିନ୍ତୁ ଆସିଛି ଯେମିତି ଯେତିକି ଦରକାର୍। ତ ମୁଁ ବି ଆଇଁଷ ରୋଷେଇ କରେ ଆମିଷ ବି ଖାଏ ଯେମିତି କହିଲି ମତେ ଭଲ ଲାଗେନ ନିରାମିଷ କି ଆମିଷ ତ ମୁଁ ଖାଏ ଆଉ ଘର ଲୋକଙ୍କ ପାଇଁ ବି ରୋଷେଇ କରେ। ତ ମୁଁ ରୋଷେଇ କଲେ ଚିକେନ ଟା ବି ବୋହୁତ୍ ଭଲ ଭାବରେ କରିପାରେଏ ଯେମତି ଆମର ନର୍ମାଲ ଯୋଉ ଅଚି। କେନ୍ ଟା ମୁଁ କହୁଛି। ହଁ ସିମ୍ପୁଲ୍ ତରିକାରେ ତ କଣ କରିବାରେ ଅଛି ଚିକେନ୍ ଟା ଯେତେବେଳେ ବଜାରରୁ କିଣା ହେଇକି ଆସୁଛି ମୁଁ ଆଉ ଥରେ ତ ପୁରା ପରିଷ୍କାର କରିକି ଧୁଏ, ଆଉ ଦି ଥର ଖଣ୍ଡେ ଧୋଇ ସରିଲା ପରେ ସେଥିରେ ଭିନେଗାର ତ ମୁଁ ବ୍ୟବହାର କରେନି ଲେମ୍ ଭିନେଗାର ବଦଳରେ ମୁଁ ଲେମ୍ବୁ ବ୍ୟବହାର କରେ
ହ
ତା ଲେମ୍ବୁ ରସ ଟାକୁ ଚିକେନ୍ ରେ ଦେଇକି ମାନେ ଟିକେ ସମୟ ଛାଡ଼ିଦେବି ପାଞ୍ଚ ମିନିଟ୍ ତାପରେ ମୁଁ ଥରେ ପାଣିରେ ଭଲ୍ ସେ ଧୋଇଦେବି ଯେମିତିକି ଚିକେନ୍ ଯେଉଁ ଆମିଷ ତ ବାସ୍ନା ଟା ସେଟା ଟିକେ କମିଯାଏ। ଆଉ ସେଟା କରି ସାରିଲା ପରେ ଧୋଇକି ରଖି ଦେଇକି ସେ ପାଣି ନିଗାଡି ଦେଲା। ତାପରେ ଗୋଟେ କଡେଇ ବସେଇ ଦିଏ ସେଥିରେ ତେଲ। ଆଉ ସେଥିରେ ତେଲ ଟା ଟିକେ ଗରମ୍ ହେଲା ପରେ ହାଲକ୍ କା ଚିନି ଦେଇଦିଏ କାରଣ କଲର୍ ପାଇଁ ଦରକାର୍ ର ତେଲ। ଚିନି ଟା ଇଏ ହେଲା ପରେ ଟିକେ ଡାଲ୍ ଚିନି ପକେଇ ଦିଏ ଆଉ କିଛି ପକାଏ ମୁ ତାପରେ ପିଆଜ ପକାଏ। କାଶ୍ମୀର ଲଙ୍କାଗୁଣ୍ଡ ଟିକେ ଚିକେନ୍ ଟା କଲର୍ ହେଲେ ଭଲ୍ ଲାଗେ ପୁରା ହାଲକା ପକାଏ କାରଣ ବେଶୀ ବେ କଲର୍ ଖାଇଲେ ଦେହ ପାଇଁ ବୋହୁତ୍ ଖରାପ୍। ତରକାରୀ ଟା ଟିକେ ରଙ୍ଗ ହେବା ପାଇଁ ଟିକିଏ ପକାଏ ତାପରେ ପିଆଜ ଦେବେ ପିଆଜ ଟିକେ ନାଲି ପଡ଼ି ଆସିଲା ପରେ ସେଥିରେ ଆମର ଅଦା ରସୁଣର ମସଲାଟା ଯେଉଁଟା ବାଟିକି ରଖିଥିବେ। ସେଟା ପକେଇଛି। ତାକୁ ଭଲ ଭାବରେ ପକାଇ ସାରିଲା ପରେ ସେଥିରେ ହଳଦୀ, ଲୁଣ, ଲଙ୍କାଗୁଣ୍ଡ। ରାଗ ଅନୁସାରେ ଯେତିକି ଯିଏ ଯେତିକି ରାଗ ଖାଆନ୍ତି ସେଇ ଅନୁସାରେ ଆମେ ତ ରାଗ ମାନେ ପ୍ରାୟତ ଖାଉନା। ଅଳ୍ପ ଖାଉ ସେଥିପାଇ ଅଳ୍ପ ପକାଏ ମିଟ୍ ମସଲା, ଗରମ୍ ମସଲା ପକେଇକି ଡାଲଚିନିର ଗୁଣ୍ଡ। ସବୁ ଭଲ ଭାବରେ ପାଣି ଦେଇ କଷିଦିଏ ତ କଷି ତାକୁ ଘୋଡ଼େଇ ଦିଏ ତାପରେ ଢା କୁଣି ନେଇକି ଘୋଡେଇ ସାରିଲା ପରେ କଣ କରେ ନା ସେଟା ଯେତେବେଳେ ମସଲା ଟା ହେଇଆସେ ତାପରେ ଟମାଟୋ ଗୋଟେ କି ଦିଟା। ପକେଇଦେ ଚିକେନ୍ ର ପରିମାଣ ଅନୁସାରେ। ଅଳ୍ପ ଥିଲେ ଗୋଟେ ପକାଏ, ଆଉ ଟିକେ ଅଧିକ ଥିଲେ ଦୁଇ ତିନିଟା ପକାଏ। ହଁ ତାପରେ ଚିକେନ ଟାକୁ କି ଭଲ ଭାବରେ ତାକୁ କଷି ଦବା ଜାଣି ଯୋଉ କୋଷ୍ ଚିକେନର କଷାଟା ହିଁ ମେନ୍, କଷାଟା ଟିକେ ଅଧିକ ସମୟ ଲାଗେ ତ କଷାଟା ଭଲ ଭାବରେ ହେଇସାଇଲା ପରେ ଟିକେ ଆଇଁଷିଆ ଗନ୍ଧ ଗଲା ପରେ, ଅ ଅପ ପାଣି ଦେଇ ଦେଇକି ଯଦି ଝୋଳ ଯୋଉଦିନ ଦରକାର ସେଦିନ ଝୋଳ କରିବାକୁ ପଡ଼ିଥାଏ ପାଣି ଦିଏ, ଯଦି ଚିକେନ ଖାଇବେ ଯଦି ନର୍ମାଲ କଷା ହୁଏ, ତାହେଲେ ଆଳୁ ପକେଇକି ଅଳ୍ପ ପାଣି ଦେଇକି କଣ ଟିକେ ଢ଼ଣିଆ ପତ୍ର ପକେଇକି ତାକୁ ଓହ୍ଲେଇ ଦିଏ। ତାପରେ ସେଟା ଚିକେନଟା କରେ, ତାପରେ ମତେ ଅଣ୍ଡା ତରକାରୀଟା ଟିକେ ଚିକେନ ତରକାରୀ ଏଠି ବି ଅଣ୍ଡା ତରକାରୀଟା ମୋତେ ଆହୁରି ବହୁତ ଭଲ ଲାଗେ। ଆଉ ଆପଣ ଅଣ୍ଡା ତରକାରୀ କରି ଶିଖିଛନ୍ତି, କେମିତି କଣ କରନ୍ତି?
ହଁ ମୋତେ ଅଣ୍ଡା ତରକାରୀ ବି ଆସେ, କାହିଁକିନା ଅଣ୍ଡା ମୋର ବହୁତ ପ୍ରିୟ ତ ମୁଁ ଅଣ୍ଡାକୁ ଫା ପ୍ରଥମେ ତାକୁ ସିଝିବାକୁ ରଖିଦିଏ ମୋତେ ଆମିଷ ହିଁ ଭଲ ଭାବରେ ରୋଷେଇ ଆସେ, ସାଧା ମୁଁ ଏତେ ବନାଏନି ତ ମୋ ସମସ୍ତେ କୁହନ୍ତି ମଣ୍ଡା ତରକାରୀ କିଛି ଅଲଗା ପ୍ରଣାଳୀରେ ବନାଏ କାହିଁକିନା ଆମ ଘରେ ମୁଁ ମୋ ମାଆ ଠାରୁ ଯାହା ଦେଖିଛି, ଯେମିତି ବନାହୁଏ ମୁଁ ସେମିତି ହିଁ ଶିଖିଛି। ମୁଁ ପ୍ରଥମେ ଆଳୁ ଆଉ ଅଣ୍ଡାକୁ ଏକା ସହ ସିଝେଇବାକୁ ବସେଇ ଦିଏ। ଉମ୍ ତାପରେ ସେ ସିଝିଗଲା ପରେ ମୁଁ ଅଣ୍ଡାରୁ ଚୋପା ଛଡ଼େଇ ତାକୁ ଭାଜିଦିଏ ଆଉ ଆଳୁର ଚୋପା ଛଡେଇ ତାକୁ କାଟିକି ତାକୁ ଅଣ୍ଡା ଭାଜି ହେଲା ପରେ ଆଳୁକୁ ତେଲରେ ପକେଇ ଟିକେ ଖାଲି ଗରମ କରି ଭାଜିଦିଏ। ଆଉ ସେଇ ସିଝା ଆଳୁକୁ ତାପରେ ସେଥିରେ ଅ ତେଲରେ ହଁ ଜିରା ପକେଇକି ତେଜପତ୍ର ଯାହା ଗୋଟା ମସଲା ପକେଇ ହଁ ପିଆଜ ଜାରିବାକୁ ପକେଇଦିଏ, ଛୋଟ ଛୋଟ କାଟି ହ ସେଥିରେ ଅଦା, ରସୁଣ ବାଟିକି ରଖିଥାଏ, ସେହି ମସଲା ଦିଏ ଆଉ ଟମାଟୋକୁ ବାଟିକି ରଖିଦିଏ ଅଁ ସବୁ ମସଲା ପକାଏ ଲୁଣ, ହଳଦୀ, ଲଙ୍କା, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଏ ସବୁ ପକେଇକି ସେଥିରେ ସେଇ ଟମାଟୋ ଯୋଉ ବାଟିକି ରଖିଥାଏ, ସେଇ ବଟାକୁ ଦିଏ ତ ସେ ମସଲାଟା ଭଲ ଭାବରେ କଷି ହେଇଗଲା ପରେ ସେଥିରେ ଅଣ୍ଡା ଆଉ ଆଳୁ ପକେଇକି ଭଲ ଭାବରେ ଟିକେ କଷିଦିଏ ତାପରେ ପାଣି ଦେଇ କିଛି ସମୟ ଫୁଟିବାକୁ ଛାଡ଼ିଦିଏ, ଫୁଟିଗଲା ପରେ ସେଥିରେ କସ୍ତୁରୀ ମେଥି ଆଉ ଗରମ ମସଲା ପକେଇଦିଏ। ମୋତେ ସେ ଅଣ୍ଡା ଆଉ ତରକାରୀ ବହୁତ ଭଲ ଲାଗେ। ତଥାପି ମୁଁ ଯେହେତୁ ଏବେ ଅଧିକ ନିରାମିଷ ଖାଇଲେଣି, ତ ମୁଁ ଏବେ ଭାବୁଛି କିଛି ନିରରି ଆମିଷ ଖାଉଛି, ତ ମୁଁ ଭାବୁଛି କିଛି ନିରାମିଷ ଶିଖିବା ପାଇଁ। ତମେ କିଛି ନିରାମିଷ ଶିଖିଛ ଯଦି ମୋତେ କହୁନା, କଣ ବନେଇଲେ କୋଉଟା ଶିଖିଛ କୁହ ମତେ?
ହଁ। ତ ନିରାମିଷରେ ତ ମୁଁ ବହୁତ ପ୍ରକାର ମାନେ ଶିଖିଛି ତରକାରୀ ହଉ, ବା ଭଜା ହଉ, ବହୁତ ପ୍ରକାର ଶିଖିଚି ଯେନ୍ତି ଆପଣ କହିଲେ ଆପଣଙ୍କୁ ଛତୁଟା ନିରାମିଷରେ ବେଶୀ ଖାଇବାକୁ ଭଲ ଲାଗେ। ତ ଛତୁର ଗୋଟେ ହେଲା ଛତୁ ପତ୍ ପତ୍ରପୋଡ଼ା ସେଇଟା ମୁଁ ଶିଖିଛି, ଆପଣଙ୍କୁ କହୁଛି ପ୍ରଣାଳୀଟା। ତ ଯେନ୍ତି ପୂର୍ବ ପରିକା କହିଥିଲି ଯେ ଛତୁଟାକୁ ଆମେ ଆଇଁଲା ମାନେ ଯି କୌଣସି ବି ଆମେ ପ୍ରଣାଳୀରେ ରାନ୍ଧିବା କିନ୍ତୁ ଆଗ ଛତୁକୁ ଆମେ ହଳଦୀ ପାଣିରେ ଧୋଇଦବା। ତ ଧୋଇ ସାରିଲା ପରେ ତାକୁ କଣ କରିବା ଚିପୁଡିକି ତାକୁ ପାଣି ତାଠୁ ନିଗାରି ସାଇଲା ପରେ ତାକୁ ଆମେ ତେଲରେ ଭାଜିବା। ଭାଜିକି ରଖିବେ ମାନେ ବେଶୀ ଯେତେବେଳେ ପୋଡାଟା କରିବା ନା ତ ବେଶି ଭାଜିବାନି। ତ ଯେମିତି ପାଣିଟା କୋଡିଏ ପ୍ରତିଶତ ବାହାରୁଥିବ ପାଣି ବାହାରୁଥିବ ସେମିତି ହିଁ ଆମେ ରଖିବା। ଯେହେତୁ ପୋଡିବା ପୋଡିଲା ବେଳେ ବି ଆମେ ପାଣିଟାକୁ ସେ ଯୋଉ ଶୁଖେଇ ପାରିବା। ତାପରେ କଣ କରିବା ଆଉ ଏମିତି କଞ୍ଚା ଛତୁ ବି ପୋଡି ପାରିବ ଏମିତି ଭାଜିିକି ବି ପୋ ପାରିବେ ଦିଟାଣଙ୍କର ଅଲଗା ଅଲଗା ସ୍ୱାଦ ତ ମୁଁ ସେମିତି ଟିକେ ହାଲକା ଭାଜିିକି କରେ। ଆ ତାପରେ ସେଇ ଛତୁରାକୁ କାଢ଼ିଦେବା କଡ଼େଇରୁ ସେଥିରେ ଆଉ ସବୁପ୍ରକାର ମସଲା ଏମିତି ଗୁଣ୍ଡ ମସଲା ଡାଲଚିନ୍ ଗୁଣ୍ଡ ଆଉ କରି ପାଉଡର ଲଙ୍କା ଗୁଣ୍ଡ ରାଗ ଅନୁସାରେ କଲର୍ ଟିକ ଦେବା ତାପରେ ହ ତା ସାଙ୍ଗରେ ଟିକେ ଗରମ ମସ ମିଟ୍ ମସଲା ଯାହା ଆପଣ ଚାହିଁବେ ପକେଇ ପାରିବେ ଆଉ ତା ଯେମତିକି ଆମେ ଟମାଟୋକୁ ବାଟି ଦେଇକି ଟିକେ କଷି ଦବା। କାଜୁ ଯଦି ଥିବ ଆପଣଙ୍କ ଘରେ ନହେଲେ ଥି ଆପଣଙ୍କ ଇଚ୍ଛା ଯଦି ଚାହିଁବେ ପକେଇ ପାରିବେ ନହେଲେ ଗ୍ରାଇଣ୍ଡ କରିକି ସେଥିରେ ଟିକେ ଦେଇଦେବା ତାପରେ ସବୁ ଯାକ କୁଠିକ୍ ଠାକ୍ ରେ ପକେଇକି ଭଲ ସେ ଗୋଳେଇକି ସେଥିରେ ଆଉ ଟିକେ ଦହି ପକେଇ ଭଲସେ ଗୋଳେଇ ଦେଇକି ଆମର ଯୋଉ ଶାଳୁଆ ପତ୍ର ଅଛି ଯେତେବେ ଏବେ ପତ୍ର ମାନେ ଯୋଉ ପତ୍ର ଖଲି ବିି ଥି ସେଇଥିରେ ବି ତା ନଥିଲେ କଦଳୀପତ୍ର ଥିବ। ସେଥିରେ କଦଳୀପତ୍ର ଟାକୁ ଫାଷ୍ଟ ଟିକେ ସେକିଦେବେ ଆଗ କାରଣ ନସେକିଲେ ଗ୍ୟାସ୍ ରେ ସେଟା ଫାଟିଯାଏ। ଭଲସେ ବାନ୍ଧି ହୁଏନା। ତ ସେକି ସାରିକି ସେଥିରେ ଟିକେ ମାରି ଦେଇଥିବା ସୋରିସ୍ ତେଲ ଟା ଭଲ। ସେଇଥିରେ ଯୋଉ ଗୋଳା ଆମେ ଯୋଉଗୁରା ସବୁ ଗୋଳେଇଥିବା ଛତୁରୁ ସେଥିରେ ଟିକେ ସୋରିଷ ତେଲ ବି ଗୋଳେଇଦବା। ଗୋଲେଇକି ସବୁ ଏ ପତ୍ର ଭିତରେ ପୁରେଇକି ଭଲ ଭାବରେ ଗୋଟେ ସୂତାରେ ଟାଇଟ୍ କରିବାନି ତାକୁ ଭଲସେ ବାନ୍ଧିଆ ଯେମିତି ଛତୁ ବାହାରକୁ ବାହାରିବନି। ଆଉ ତାପରେ ଗୋଟେ ସେଠି ଗୋଟେ ତାୱା ବା କଡେଇ ନେଇଯାଇଥିବେ ଯାହା ବି ଆମ ପାଖରେ ଥିବ ଗ୍ୟାସ୍ ରେ ବସେଇ ତାକୁ ଟିକେ ତତେଇ ଦେଇକି ସେଥିରେ କଡେଇରେ ଟିକେ ହାଲକା ପାଣି ଦେଇଦେଇଥିବା ତାପରେ ଆମର ଯୋଉ ହାଣ୍ଡିର ତା ପାଇଁ ଷ୍ଟାଣ୍ଡ ଆସୁଛି ସେଇଟା ଥୋଇଦବା ଯଦି ନଥିବ ବି ଥାଳି ଉପରେ ଥୋଇପାରିବା। ଥୋଇକି ତା ଉପରେ ଆଉ କଣ ଗୋଟେ ଢାଙ୍କୁଣି ଦେଇ ଘୋଡେଇଦବା ବେଶୀ ନାହିଁ ମିନିମମ୍ ଉଁ କୋଡ଼ିଏରୁ ପଚିଶ୍ ମିନିଟ୍ ସମୟ ଭିତରେ ସେ ହେଇଯିବ। ହେଇଗଲା ପରେ ଆମେ ତାକୁ ବାହାର କରିକି ଆପଣ ଚାଖିବେ ଦେଖିବେ ବହୁତ୍ ଭଲ ଲାଗିବ, ଆପଣ ଥରେ ଏମିତି କରନ୍ତୁ ଆଉ ଆପଣ ଯୋଉ କହୁଥିଲେ ଆପଣଙ୍କ ଆଡ଼େ ଚିଙ୍ଗୁଡ଼ି ଏଇକା ସବୁ ତ ପାରଦିପ ରେ ମାନେ ପାଖ ମିଳୁଛି ଆମ ପାଖକୁ ଆଇଲା ବେଳକୁ ତା ବହୁତୁ ଉଞ୍ଚା ଦର ହେଇଯାଉଚି ଆଉ ମୁଁ ଯେବେ ଯିବି ଆପଣଙ୍କ ପାଖରୁ ଆଣିବି ଆଉ।
ହଁ ହଁ ନିଶ୍ଚୟ ହଁ ଠିକ୍ ଅଛି।